ହଁ ଭାଇ କଣ କରୁଚ?
ଏଇ ଖାଇକି ଆସିଲି ଏବେ ତମେ କଣ କରୁଚ?
ଏଇଠି ମୁଁ ବି ଖାଇକି ଆସିଲି ଏଇଠି ବୁଲୁଛି।
ଆଚ୍ଛା ଘରେ ସମସ୍ତେ କେମିତି ଅଛନ୍ତି।
ଭଲ ଅଛନ୍ତି।
ଆଉ ଘରେ ସବୁ
ବାପା ମା ଭାଇ ଭଉଣୀ
ଆଚ୍ଛା
ଆଉ ଭାଇ କଣ ଖାଇଲ?
ଖାଇଲି ରୁଟି କଷ୍ଟଡ୍ ଆଉ ଚଣା ମସଲା। ତୁମେ କଣ ଖାଇଲ?
ମୁଁ ରୁଟି ଡାଲି ସଲରା।
ଆଚ୍ଛା।
ହ୍ୟାଲୋ।
ଆଜ୍ଞା କଷ୍ଟଡ୍ ଖାଇଛ ନା କି ନାଇଁ! ରୁଟି ହଁ ବନେଇ ପାରେ।
କେମିତି ଫାଷ୍ଟ ରୁଟି ହୁଏ କେମିତି ବନାଅ ତାକୁ?
ଏ ରୁଟି କି ଆମର ଫାଷ୍ଟ ଅଟା ଅଟାକୁ ଗୋଟେ ମାନେ କୌଣସି ବି ଗୋଟେଜା ଗୋଟେ ଜିନିଷରେ ନବ। ତା ଦେହରେ ପାଣି ଦବ ଅଳ୍ପ ଲୁଣ ଦବ ବାସ୍ ତାକୁ ଚକୁଟିବ। ଚକଟା ହେଲା ପରେ ଦେଖିବ ଚକଟା ନରମ ହେଇସିଛି କି ନାଇଁ ଦେକ୍ ଦେନ୍ ତାକୁ ଆଁ ଗୁଳା କରିକି ବେଲଣା କାଟିରେ ବେଲିବ ବେଲିକି ତାପରେ ତାକୁ ତାୱରେ ପ କେଗିସ୍
ରୁଟିରେ ରୁଟି ଶ୍ କରି ସାରିଲା ପରେ ଲୁଣ ପକାନ୍ତିନା ରୁଟି ତିଆରି କଲାବେଳେ ଲୁଣ ପକାଯାଏ।
ରୁଟି ଅଟା ଚକଟିଲା ବେଳେ ଲୁଣ ପକାଯାଏ।
ଓ ହୋ।
ତୁମକୁ କଣ ବନେଇ ଆସେ ଭଲ?
ମତେ କଣ ନେଇ ଆସେ ମୁଁ ବି ସେଇ ରୁଟି, ମ୍ୟାଗି, ଇପି।
ଆଚ୍ଛା। ଆଉ।
ଆଉ ଭାଇ।
ଖରାବେଳେ କଣ ଖାଇଥିଲ?
ଖରାବେଳେ ଭାତ, ଡାଲି ପାମ୍ପଡ଼ କାକୁଡ଼ି ସାଲଟ୍, ଭଜା। ଆଉ ଭାଇ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭେଜ ଆ ବିରିୟାନୀ।
ହୁଁ।
ଆଉ ରାଇତା।
ହୁଁ ହୁ।
ତମେ କୋଉଠି ରୁହ?
ମୁଁ ଗାଁ ରେ।
ନ ତୁମର ଗାଁ ନା ଟା?
ଗାଁ ନାଟା ଛତିଆନା।
ଆଚ୍ଛା ଆଉ କିଛି କୁହ।
ଆଉ କିଛି ଦେହ ଭଲ ଅଛି।
ହଁ ଭଲ ଅଛି ତୁମର ଦେହ ଭଲ ଅଛି ତ?
ହଁ ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଘରେ କିଏ କିଏ ଅଛନ୍ତି?
ଆମେ ଦୁଇ ଭାଇ ମୁଁ ବଡ଼ ଘର ର ଆଉ ଭଉଣୀ ଦୁଇ ଭଉଣୀ ଜଣେ ଭାଇ ସାରି ଛି ଆଉ ଜଣେ ପଢ଼ା ପଢ଼ି କରୁଛି ମୋ ଭାଇ ବି ଏ ସାନ ଭାଇଛି ତାର ପଢ଼ା କମ୍ପ୍ଲିଟ ହେଲାଣି ଏବେ ଜବ କରୁଛି ଚାକିରି
ହୁଁ ହୁଁ। ଭାଇ ତମକୁ ବୁଲିବାକୁ କୋଉ ଜାଗା ଭଲ ଲାଗେ?
ମୁଁ ତ ସେମିତି ସବୁ ଜାଗା ପ୍ରାୟ ବୁଲି ସା ସାରିଚି। ଆଉ। ଅ ସେମତି ନାଇଁ ଭଲ ଲାଗେ ବୋଲି ନାଇଁ ମତେ ଅ ପୁରୀ ଯିବାକୁ ବହୁତ ଭଲ ଲାଗେ।
ଜଗନ୍ନାଥ ପ୍ରେମୀ।
ହଁ ସେମିତି। ମାଇ ଅଁ ମତେ ନିଜକୁ ଶାନ୍ତି ଲାଗେ ସେ ଜାଗାରେ।
ମୋତେ ବି ପୁରି ଯିବାକୁ ବହୁତ ଭଲ ଲାଗେ।
ଠିକ ଅଛି ଆସ କେବେ ସାଙ୍ଗ ହେଇକି ଯିବା।
ହଁ ଠିକ ଅଛି।
ମୁଁ ତ ଏଇ ପାଖରେ ରହୁଛି ବୁଝିପାରିବ।
ହଁ।
କିନ୍ତୁ ଆସ କେବେ? ସାଙ୍ଗ ହେଇକି ଯିବା। ଆଉ କଣ କୁହ?
ହୁଁ ହଁ ହୁଁ। କଣ କହିମି ହଁ ମୋ ପ୍ଲସ ଟୁ ସଇଲା ନାଇଁ ତମେ ଏ ଜବ୍ କରୁଛ ନା କଣ କରୁଚ ଏବେ?
ହଁ ମୁଁ ପରେ କଥା ହବା ଏ ବିଷୟରେ
ହଁ ଠିକ୍।
ହ ହଁ ତ ମତେ ମୁଁ ଏଇଠି ରହୁଛି। ଏଠି ଭୁବନେଶ୍ୱରରେ।
ଆ।
ଭୁବନେଶ୍ଵର କେବେ ଆସିଛ ତମେ?
ହଁ।
ଆଛା ସାଲେପୁର କେବେ ଯାଇଛ?
ନା।
ସାଲେପୁରୀ କଣ ଫେମସ ଜାଣିଛ? ସବୁଠୁ ପ୍ରସିଦ୍ଧ କଣ ସାଲେପୁରୀ ଜାଣିଛ?
ନା।
ସାଲେପୁର ବିକଳକର ରସଗୋଲା ହଉଛି ସବୁଠାରୁ ପ୍ରସିଦ୍ଧ ଜାଣିଛ କି ନାଇଁ ଶୁଣିଥିବ ତ ନିଶ୍ଚିନ୍ତ।
ହଁ ଶୁଣିଥିବି।
ତୁମକୁ ଭଲ ଲାଗେ କି ନାଇଁ ରସଗୋଲା ଖାଇବା ପାଇଁ।
ହଁ ବଉ ମୋ ଫେବରାଇଟ୍ ରସଗଲା।
ଆଚ୍ଛା।
ମୁଁ ପ୍ରାୟ ଟାଇମ୍ ପାରାଦ୍ୱୀପ ରେ ରୁହେ ମାଇଁଙ୍କ ପାଖରେ।
ଆଚ୍ଛା। ପାରାଦ୍ୱୀପ ବି ମୁଁ ଯାଏ। ବହୁତ ଟାଇମ ବି ଯାଇଛି ପାରାଦ୍ୱୀପ। ଆମର ସେପଟେ ମାନେ ମୋ ଭଉଣୀ ଯେ ସିଏ ତାର ସେଇଠି ବାହାଘର ରହିଛି ତ ସେଇ ପାଖାପାଖି। କେନ୍ଦ୍ରାପଡା। ତମେ ଯେତେବେଳେ ଯାଏ ସେଠୁ ଆମେ ପାରାଦ୍ୱୀପ ଯାଉ ବୁଲିବା ପାଇଁ। ପାରାଦୀପ ର ପିଣ୍ଠ ପାରାଦୀପ୍। ସମୁଦ୍ର ଏସବୁ ଜାଗା। ଉ ଏବେ ତ ରିସ୍ ଯାଇଥିଲୁ ଏବେ ଜଷ୍ଟ୍।
ନାଇଁ ତମେ କେ
କୁହ।
ବାରଯାତ୍ରୀ କେବେ ଯାଇଛ?
କଣ?
ବରଯାତ୍ରୀ କେବେ ଯାଇଛ?
ବରଯିତ୍ରୀ ତ କହିବାକୁ ଗଲେ ବହୁତ ଥର। ଯାଇଛି ତୁମକୁ ବରଯାତ୍ରୀରେ କଣ ନାଚିବା ପାଇଁ ଭଲ ଲାଗେ।
କାଲି ଧୁମ୍ ନାଚିକି ଆସିଛି।
ଆଛା।
ମୋ ଭାଇଟାର ଜଣଙ୍କର ବଡ ବାବୁ ଭାଇର ବାହାଘର ହେଇଥିଲା କାଲି।
ଆଚ୍ଛା।
ତ କାଲି ବହୁତ ଧୁମ୍ ନାଚିଲେ।
ମାନେ କହିବାକୁ ବୋଲେ ବହୁତ ସାରା ମଜା ମସ୍ତି ହେଇଛି। ଆଛା। ତମକୁ କୋଉ ରଙ୍ଗ ପସନ୍ଦ?
ମତେ ଗ୍ରୀନ୍।
ଆଛା ଶାଗୁଆ କଲର। ହୁଁ ହୁଁ। ମତେ କଳା ଆଉ ଧଳା ରଙ୍ଗ ବହୁତ ଭଲ ଲାଗେ। ଶୁଣାଯାଉନି।
ଆଉ କଣ କରୁଛ ଏଇବେ
ନାଇଁ ଖାଇକି ଆସିଲି ଆଉ ତୁମ ସତ କଥା ଲାଗୁଛି ଆଉ ଟିକେ ଏମତି ଚାଲୁଛି
ମୁଁ ବି ଚାଲୁଛି ଖାଇକି ଆସିଛିି ଆଉ କିଛି କୁହ
ଆଉ କଣ? ଘରେ ସମସ୍ତେ ବାପା ମା ସବୁ ଠିକ ଠାକ୍ ଅଛନ୍ତି ତ?
ହୁ ହୁଁ ଠିକ ଠାକ୍ ଅଛନ୍ତି
ଆଛା ବାପା କଣ କରନ୍ତି।
ବାପା ବାହାରେ ଚାକିରି କରି। ହୁଁ ହୁଁ।
ଚା- ଚାକିରୀ କରନ୍ତି। ଛ୍୍ ତ ତୁମର କଣ ଫ୍ୟୁଚର ପ୍ଲାନିଂ।
ଟିକେଟ ଟଣୀରେ ବହୁତ କିଛି ଅଛି।
ହାଲୋ। ହଁ କୁହ।
ଫ୍ୟୁଚର୍ ପ୍ଲାନିଂ ତ ବହୁତ କିଛି ଅଛି।
ଆଛା ଆଗକୁ ଯାଅ ଭଲରେ ରୁହ। ମାନେ ଉନ୍ନତି କର ବସ୍ ଏତିକି ହଁ ଏମ୍ ହ ବାସ୍ ଲାଇଫରେ ଆଉ ଜୀବନରେ ସେତିକି କରିବାର ଅଛି ଯେତିକି ଦରକାର ନାଆ କି ଅଧିକ ନାଆ କି କମ୍।
ଗରିବ ମାନଙ୍କୁ ସେବା କରିବାର ଅଛି।
କଇଁଚି।
ଗରିବ ମାନଙ୍କୁ ସେବା କରିବାର ଅଛି।
ଠିକ୍। ତ ତମ ପାଖକୁ ଯିଏ ସାହାଯ୍ୟ ପାଇଁ ଆସୁଛି ସେ କେବେ ଖାଲି ହାତରେ ନଯାଉ କି କିଛି ତ ହଉ।
ତମେ ତାକୁ
ଏଇ ମନୋବୃତ୍ତି ସମସ୍ତଙ୍କ ପାଖରେ ରହିବା ଦରକାର୍।
ଠିକ ତ ମୋର ବେଶୀ ଉନ୍ନତି କରିବାର ନାହିଁ। କି ବେଶୀ ନିମ୍ନରେ ରହିବାର ନାଇଁ ମତେ ବାସ ଆ ଏ ଏତିକି ରହିବାର ଅଛି ମାନେ। ଯଦି ବି ମୋ ପାଖକୁ କିଏ ଆସୁଛି। ସାହାଯ୍ୟ କରିବାକୁ ଶହେ ପର୍ସେଣ୍ଟ ଆସା ନେଇକି ତ ମୁଁ ତାକୁ ପଚାଶ ଭାଗ କେମିତି ସାହାଯ୍ୟ କରିପାରୁଥିବି। ନାହିଁ କିି ନା କହୁଥିବି ନାହିଁ କିି ପୁରା ହଁ କହୁଥିବି।
ହେଲୋ।
ହଁ କୁହ।
ଠିକ ଅଛି ମୁଁ ରଖୁଛି।
ହଁ ଠିକ୍ ଅଛି।
ସମୟ ହଇଗଲା ନୀ ବୋଧେ? ହ୍ୟାଲୋ।
ହ୍ୟାଲୋ।
ହଁ ସମୟ ହେଇଗଲେଣି ବୋଧେ?
ହଁ।
ଠିକ ଅଛି ମୁଁ ରଖୁଛି।
ଆଜ୍ଞା।
ସୁୁଭରାତ୍ରୀ।